ହଁ ମ୍ୟାଡ଼ାମ ଭଲସେ ଶୁଭୁଛି ଠିକ୍ ଠାକ୍ ତ
ହଁ ହଁ ଠିକ୍ ସୁ ଭଜ କୁହୁନ୍ତ?
ଆଉ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି, ଆଉ ଆପଣ?
ହଁ ହଁ ମୁଁ ବି ଭଲ ଅଛି, ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ହଁ ଭଲ ଅଛ।
ଅହୋ ଆଉ କାଲି ତ ଦେବସ୍ନାନ ପୂର୍ଣ୍ଣିମା ଗଲା ପୁରୀ ଯାଇଥିଲେ ନା ନାଇଁ?
ନା କାଲି ତ ପୁରୀ ଯାଇପାରିଲିନି ଆଗକୁ ବାହୁଡା କି ରଥଯାତ୍ରା ବେଳକୁ ଯିବେ ଆଉ।
ମାନେ କେବେ ଦେବସ୍ନାନ ପୂର୍ଣ୍ଣିମାରେ ଯାଇଛ ନା ଜମା ଯାଇନ?
ନା ମୁଁ ତ ଯାଇନି, କେବେ କିନ୍ତୁ ମୁଁ ଘରେ ବସି ଟିଭିରେ ଦେଖେ ଆ ଏତେ ଭିଡ ଭିତରେ ତ ଯାଇ ହଉନ
ହୁଁ ହୁଁ ନାଇଁ ଯଟା ଆମର ମାନେ ଓଡିଶାର ପ୍ରଧାନ ପର୍ବ ନା ଠାକୁରଙ୍କର ତ ଠାକୁର ବର୍ଷକୁ ରଥରେ ତାଙ୍କୁ ଦେଖିବାର ସୁଯୋଗ ତ ରଥଯାତ୍ରାରେ ମିଳେ ଗୋଟେ ସ୍ନାନ ପୂର୍ଣ୍ଣିମା ଗୋଟେ ତାଙ୍କର ବଡ ଇଏ ଅଛି ଅଛି ଆଉ ଆଉ ମୁଁ ବି କେବେ ବି ଯାଇନି ଡୋରି ଲାଗିନି ଡୋରି ଲାଗିଲେ ହିଁ ନିଶ୍ଚୟ ଯିବାରି ଆଉ ହଁ ଭୀଡ ତ ସେମତି କେତେ କେତେ ଲୋକ ଯାଉଛନ୍ତି ସମସ୍ତେ କଣ ଦେଖୁଛନ୍ତି କି କିନ୍ତୁ ଯାଇକିରି ପହଞ୍ଚିଲା ସେ ଦାଣ୍ଡରେ ପହଞ୍ଚିଲେ ହିଁ ତମକୁ ସବୁ ଭଲ ଲାଗିବ ଆଉ ଭିଡ ତ ସେମିତି ସବୁଦିନ ରହିବ ଆଉ ଆମେ ଭିଡକୁ ଅନେଇଲେ ତ ଆଉ ଯାଇପାରିବାନି ଆଉ ଆଉ ରଥଯାତ୍ରାରେ ଯିବେ ନିହାତି ହେଲା ରଥଯାତ୍ରା ତ ଆମର ଗୋଟେ ବଡ ପଂକ୍ସନ ସବୁ ତ ଜାଣିଛ କେମିତି ଇଏ ଆମ ଠାକୁରଙ୍କର ଆଉ ଆମେ ମନ୍ଦିର ଭିତରେ ଦର୍ଶନ ନ କରି ପାଇଲେ କୋଉ ବର୍ଷ ଯାଇଛ ନା ଏ ବର୍ଷ ପ୍ରଥମ ଯିବ
ନା ଛୋଟବେଳେ ଯାହା ଯାଇଥିଲି ଏ ବର୍ଷ ତ ଯାହା ଦେଖିବି ଯିବି ଆଉ
ହୁଁ ହୁଁ ହୁଁ
ପ୍ରସିଦ୍ଧ ପର୍ବ ଏଇଟା ଆମେ ନ ଯାଇକ କେମିତି ରହିପାରିବୁ
ହଁ ତ ଏବେ ତ ଠାକୁରଙ୍କୁ ଆଜିଠୁ ଜର ହେଇଥିବ ଠାକୁର ଶୋଇଥିବେ ଏବେ ଅଲାରନାଥ ଦର୍ଶନ ହୁଏ ଜାଣିଛ
ହଁ ହଁ ଜାଣିଛି
ଯାଇଛ ଅଲାରନାଥ ଦର୍ଶନ
ନା ମୁଁ ଯାଇନି କିନ୍ତୁ ଆମେ ଆର ବର୍ଷ କେତେ ଥର ବାହାରିଲୁ କିନ୍ତୁ ସେମିତି ତ ସୁଯୋଗ ହିଁ ମିଳୁନି ଯାଇପାରୁନୁ
ଓ କେବେ ମାନେ ଅଲାନାଥ ଦର୍ଶନ କରିନ ନା ନା ନା ମୁଁ ଦି ତିନି ଥର କରିଛି
ଆପଣ ଯାଇଥିଲେ କି ତାହାଲେ
ଆର ବର୍ଷ ଯାଇଥିଲି ତା ଆର ବର୍ଷ ନା କଣ ଏମିତି ଯାଇଥିଲି ମୁଁ ଆଗରୁ କେବେ ଯାଇ ନଥିଲି ନା ମୁଁ ବି ବିଷୟରେ ଜାଣିିନଥିଲି ଆମେ ତ ଦୂରରୁ ରହିଛୁ ମୁଁ ସେ ଠାକୁର ରୁହନ୍ତି ଦେବସ୍ନାନ ପୂର୍ଣ୍ଣିମା ହୁଏ ହୁଁ ଗାଧେଇ ପାଧେଇକି ଠାକୁର ଜ୍ୱରରେ ରୁହନ୍ତି କିନ୍ତୁ ଅଲାରନାଥ ଦର୍ଶନ ଏତେ ପ୍ରସିଦ୍ଧ ଜାଣି ନଥିଲି ଶୁଣିଛୁ କିନ୍ତୁ ସମସ୍ତେ ଯେତେବେଳେ ପଛରେ ଏବେ ଯାଣିବାକୁ ପାଇଲେ ଯେ ଏବେ ମାନେ ଯେମିତି ପୁରୀ ମନ୍ଦିର ଭିଡ଼ ଏଇନି ପୁରା ଆଠ ଦିନ ନା ପନ୍ଦର ଦିନ ପୁରା ଅଲାରନାଥଙ୍କର ସେମିତି ପୁରା ପ୍ରବଳ ଭିଡ ହୁଁ ଆଉ ଅଲା ଜଗନ୍ନାଥ କାଳେ ଜଗନ୍ନାଥ ବେଶରେ ଦର୍ଶନ ହୁଏ ସେଠିଭି ଅଭଡା ଲାଗି କ୍ଷୀରି ତ ତାଙ୍କର ପ୍ରସିଦ୍ଧ ଆଉ ଜାଣିଥିବ ଆଉ
ହଁ
ନା ଜାଣିନ ଅଲାରନାଥଙ୍କର ପ୍ରକୃତରେ କ୍ଷୀରି ଭୋଗ
ହଁ ସେଇଟା ତ ଜାଣିଛି ହେଲେ କିନ୍ତୁ କେବେ ଯାଇନି ସେଇଟା ଟିକେ ଦୁଃଖ ଲାଗୁଛି
ଘରେ କେହି ଯାଇନା
ଘରେ କେବେ ଯାଇଥିବେ କି ମୁଁ ଜାଣିନି କିନ୍ତୁ ମୁଁ
ତମେ କେବେ ଅଲାରନାଥ ଦର୍ଶନ କରିନ ନା ଅହଁ ପୁରୀ କେଇଥର ଯାଇଛ କଣ ଶୁଣିଛ କହିଲେ କଣ ଶୁଣିଛ
ଯୋଉ ଠାକୁରଙ୍କୁ ଜର ହେଲା ପରେ ସେଠିକି ଯାଆନ୍ତି ତ ସେଠି ଦର୍ଶନ ଦିଅନ୍ତି ତ ସେଇଟା ମୁଁ ଜାଣିଛି
ତ ଜରରେ ଶୋଇବେ ତାଙ୍କ ପ୍ରତି ଛବି ଟା ଅଲାରନାଥ ଙ୍କ ଦର୍ଶନ ମୁହତ୍ ରେ ମିଳନ୍ତି ଆଉ ହୁଁ ହୁଁ ପୁରୀ କେତେ ଥର ଯାଇଛ
ପୁରୀ ମୁଁ ବହୁତ ଥର ଯାଇଛି କିନ୍ତୁ ଏ ବର୍ଷା ଆରମ୍ଭରୁ ମୁଁ ଯାଇନି
ନାଇଁ ଏବେ ନୁହଁ ଆଗରୁ ବହୁତ ଥର ଯାଇଛ
ହଁ ଆଗରୁ ଯାଇଛି ଆର ବର୍ଷ ମୁଁ ପୁରା ଲଗାତାର ସବୁ ସବୁ ମାସରେ ହିଁ ଯାଇଛି କିନ୍ତୁ ଏ ବର୍ଷ ଟୋଟାଲ ଏ ବର୍ଷ ଯାଇନି ଏ ପର୍ଯ୍ୟନ୍ତ।
କାଳିଆ ତ ଡୋରି ଲାଗିଲେ ସିନା ସମସ୍ତେ ଯାଇକି ପହଞ୍ଚିଯିବ ଆଉ। ଆଉ ଯେହେତୁ ଆମ ବିଶ୍ଵର କର୍ତ୍ତା ସିଏ।
ହୁଁ।
ଆଉ ପୁରୀ ଗଲା ମାନେ ତ ସିିବିଚି ଆଗ। ସି ବି ଚି ଯାଇଛ ଟି?
ହଁ ହଁ।
ସେଇଟା କହିବା କଥା ନା ଯେତେ ଯୁଆଡେ ଦର୍ଶନ କର ଯାହା କର ଯଦି ସି ବି ଚି ନ ବୁଲିବ ତାହେଲେ ସେଟା କମ୍ପ୍ଲିଟ ହବ ନାହିଁ।
ସେଇ ତ ସତକଥା।
ହୁଁ। ହଁ ଆମର ତ ଏଇ ଜୁଲାଇଥିରୁ ଆରମ୍ଭ ହେଇଯିବ ରଥଯାତ୍ରା କେତେ ତାରିଖ? ଅବଶ୍ୟ ମନେ ନାହିଁ ଏଇନା ତ ପର୍ବ ଚାଲିଲା ଆଉ ରଥଯାତ୍ରା ହବ। ବାହୁଡା ହବ ସୁନାବେଶ ଅଧରପଣା ନୀଳାଦି ବିଜ ଏଇନେ ଚାଲିଲେ ଆଉ। ହଉ ମୁଁ କେବେବି ରଥରେ କେବେ ବି ମୋର ଗୋଟେ କେତେ ବର୍ଷ ଯାଇଥିଲି କିନ୍ତୁ ରଥ ବେଳେ ଯାଇନି ଯେମିତି ଯେତେବେଳେ ଠାକୁର ରଥରେ ଥାଆନ୍ତି ସେତିକି ବେଳେ ହିଁ ଯାଇଥିଲୁ। ଆଉ ଗୁଣ୍ଡିଚା ଘରେ ବି ମୁଁ ସେଦିନ ଆମେ ଯୋଉ ଦିନ ଯାଇଥିଲୁ। ଗୁଣ୍ଡିଚା ଦର୍ଶନ ବନ୍ଦ ଥିଲା କହୁଥିଲା ମୁଁ ଗୁଣ୍ଡିଚାରେ ଘର କୁ କେବେ ବି ଦର୍ଶନ କରିନି ତମେ କରିଛ ନା ନାଇଁ?
ନା ତ ମୁଁ କେବେ ଯାଇନି ମୁଁ ଯୋଉ ଭିଡ଼ ଟିକେ ରହୁଛି ପ୍ରାୟ ସେଥିପାଇଁ ଟିକେ ଘରେ ଛାଡୁନାହାନ୍ତି ନହେଲେ ଆମେ ଆଜି ବି ବାହାରିଥିଲୁ। କିନ୍ତୁ ଏଇଭିଡ ହଁ।
କଣ ଆଜି କୋଉଠିିକି ଅଲାରନାଥ?
ନାଇଁ ପୁରୀ ହିଁ ଯାଇଥାନ୍ତୁ ଯୋଉ ଆସୁଛନ୍ତି ଇନ୍ଦ୍ରଜୀ ଆସିଛନ୍ତି ଆଜି ତାଙ୍କର ଲାଷ୍ଟ ସେଥିପାଇଁ ଟିକେ ବାହାରିଥିଲୁ କିନ୍ତୁ
ହଁ ମୁଁ ଶୁଣିଥିଲି କଣ ସେ କେଇଦିନ ପାଇଁ ଆସିଥିଲେ ନା କଣ ଏମିତି ଟିକେ।
ହଁ ଆଜି ତାଙ୍କର ଲାଷ୍ଟ ଦିନ ଥିଲା ହଁ।
ହଉଛି ପ୍ରବଚନ ଯୋଉ ଗୀତ ବୋଲିଥିଲେ ଟି ଯିଏ ଜଗନ୍ନାଥଙ୍କ ବିଷୟରେ ହଁ ହଁ। ସେ ଆସିଲେଣି କେତେଦିନି ହେଲାଣି ମୁଁ ଜାଣିନି ମୁଁ ଶୁଣିଥିଲି ଏବେ କେବେଠୁ ଆସିଲେଣିି କଣ ମୁଁ ଜାନିନି।
କେବେଠୁ ଆସିଲେଣି କିନ୍ତୁ ଆଜି ତାଙ୍କର ଲାଷ୍ଟ ଥିଲା ତ ସିଏ ସେଇଟା ହେଇପାରିଲାଣିି ଆଉ।
ଓ ହ ଯିବବୋଲି ଥିଲା ନା।
ହଁ।
ହୁଁ ହୁଁ ଆଉ ଏମିତି ଠାକୁରଙ୍କ ବିଷୟରେ ଆଉ। ଠାକୁରଙ୍କୁ ତ ଯାହା ଦେଖିଲେମାନେ ମନପୁରା ତମେ ଭାବିକି ଗୋଟେ ଘରୁ ଯାଇଥିବ ଯେଉଁ ଠାକୁର ଜଗନ୍ନାଥଙ୍କୁ ଦେଖିଲି ଏ କଥା କହିବି ସେ କଥା କହିବୁ କିନ୍ତୁ ତାକୁ ଦେଖିଲା ମାତ୍ରେ ଆଉ। କିଛି ତମେ କହିବାକୁ ହୁଁ ମାନେ ଏଇଟା ସମସ୍ତଙ୍କର ଆମେ ବି ନିଜର ଅନୁଭୂତି କହୁନ। ଛୋଟ ବଡ ଆମର କିଛି ନାହିଁ ଦେଖିଲା ମାତ୍ରେ ଆମେ ତାକୁ କିଛି ବି କହିପାରିବୁ ନାହିଁ। ମୁଁ ବି ହଁ ବା ମୁଁ ବି ନିଜେ ବି। ଫିଲ୍ କଲି କହୁଛି ଠାକୁରଙ୍କ ବିଷୟରେ ଗୋଟେ ଇଏରେ ମୁଁ ନିଜେ ବି ବର୍ଷ ସେତେବେଳେ ଯାଇଥିଲି କିଛି ନାହିଁ ମୁଁ ଏତେ ଭାବିକିଗଲି ଏମତି ଇରେ ମାନେ ମନରେ ବି କିଛି ନଥିଲା ଏମିତି ହସ ଖୁସିରେ ଗଲି। ଯେମିତିମାନେ ଠାକୁରଙ୍କ ଦର୍ଶନ ଗୋଟେ ହେଲା ନା ଅଟୋମେଟିକ ଆଖିରେ ଗୋଟେମାନେ ଲୁହ ଆସିଗଲା। ମୁଁ କହିଲିସେମିତି ତ ମୁଁ କିଛି ବି ନଥିଲି କିନ୍ତୁ ଗୋଟେ ସେଟା ଗୋଟେ ଭାବ ଆଉ ମୁଁ ବହୁତ ଥର ଯାଇଥିଲି। ସନ ଜମା କରିପାରିନି ଭିଡରୁ। ତ ଯାହାହଉ ସେଦିନ ମୁଁ କହିଲି ଯଦି ଏଥର ଡୋରି ନ ଲଗେଇବୁ ଆଉ ଆସିବିନି। ଯାହା ହଉ ବହୁତ କଷ୍ଟରେ ଯାଇ ବହୁ ଦିଥର ଲେଖା ବୁଲିକରି ଯାଇଦେଖିଲି ଆଉ
ହଁ ଆମେ ବି କିନ୍ତୁ ମାନେ ଆର ବର୍ଷ ମୁଁ ଯେତେଥର ସବୁ ମାସରେ ଯାଇଛି ସେମିତି ପୁରା ଭଲ ସେ ଦର୍ଶନ ହେଇଛି କିନ୍ତୁ ଏ ବର୍ଷ ଏ ପର୍ଯ୍ୟନ୍ତ ଡୋରି ହିଁ ଲାଗୁନି।
ଓହୋ, ତାହେଲେ ଆରବର୍ଷ ବହୁତ କେଇଥର ଯାଇଛ ନା କିଏ କି ଏମିତି ସାଙ୍ଗସାଥି ମିଶକି ଯାଅ?
ସାଙ୍ଗସାଥି ନହେଲେ ଏଇ ଆମେ କେକ୍ ତରଫରୁ ଯାଇଛୁ କେତେଥର ବି ଏମିତି ସମସ୍ତେ ମିଶି କି ସେଠି ଆମେ ପ୍ରାୟ ଯାଉ ମାନେ ସବୁ ଷ୍ଟାପ ସେମିତି ସିଏ ତାଙ୍କର ତ ସେ ଆଣ୍ଟି ଯିଏ ଟିକେ ମୋଟା ହେଇକି ତ ସେଥିପାଇଁ ସେ ଟିକେ ଚାଲି ପାରନ୍ତିନି ତ, ସେ ଯାଆନ୍ତିନି।
ଓ ସିଏ ଯାଆନ୍ତିନି ତମେ ଷ୍ଟାଫ ସବୁ ଯାଅ ନା, ହଉ ଭଲ ନା ବହୁ ଯୋଉଠି ଯେ ଯିବ ମାନେ ଯଦି ବହୁତଲୋକ ଯିବେ ତାହେଲେ ବହୁତ ଭଲଲାଗେ। ଯିବ କୋଉଦିନ ଏକୁଟିଆ ଗଲେ କଣ କିଛି ତମେ ଫିଲ୍ କରିପାରିବ କି? କିଛି ନୁହଁ, ସାଙ୍ଗସାଥି ମିଶିକି ଗଲ?
ହଁ ଭଲସେ ମିଶିକି ଯାଇକି ଆସିଲୁ, କିଛି ଅସୁବିଧା ନାହଁ ସେଠୁ ପୁଣି ଦକ୍ଷିଣ କାଳୀ
ହଁ ଦକ୍ଷିଣ କାଳି ମୁଁ ଜମା ଶୁଣିନି, ମାନେ ଯାହା ଦକ୍ଷିଣ କାଳୀ କଥା ରୁ ମନେ ପଡିଲା, ମୁଁ ମାନେ ଦକ୍ଷିଣ କାଳୀ ମନ୍ଦିର ଏତେ ପ୍ରତିଷ୍ଟା ବୋଲି ମୁଁ ଟୋଟା କିଛି ଶୁଣିନଥିଲି ବୁଝିଲ? ଯେତେବେଳେ ମୋ ଶାଶୁ ଘରକୁ ଆସିଲି ଏଠିକି ମାନେ ଏଠି ଯିଏ ମା କରୁଛନ୍ତି ପ୍ରତ ତାଙ୍କର ଅଛନ୍ତି ଆମ ନଣନ୍ଦଙ୍କ ଘର, ମୁ ସେଠୁ ଶୁଣିଲେ ଯେ ଦକ୍ଷିଣ କାଳୀ ମା ଅଛନ୍ତି ପୁଣି ଏତେ ପ୍ରତୀକ୍ଷ ବୋଲି। ମୁଁ କୁ ଏବେ ଜାଉଛି ଯେ ଆମ ଘରେ ପ୍ରାୟ ଆମର ସେ ଦ ଅଛନ୍ତି ଦିଅରିକା ସବୁବେଳେ ଦକ୍ଷିଣ କାଳୀ ମନ୍ଦିର ଯିବେ। ମୁଁ ଟୋଟାଲି ଜାଣିନଥିଲି ଦକ୍ଷିଣ କାଳି ଅଛି। ବୋଲି ମୁଁ ଏବେ କାହାକୁ ଗୋଟେ ପଚାରିଲି ସେ ତୁ ଜମା ଜାଣିନୁ, ମୁଁ କିହିଲି ନାରେ ମୁଁ ଜମା ଜାଣିନି ଦକ୍ଷିଣ କାଳୀ ମନ୍ଦିର ଅଛନ୍ତି ବୋଲି ଆଉ ପୁରୀ ଅବଶ୍ୟ ଯାଇଛି, ହଁ ହଁ ମୁଁ ଜମା ବା ଜାଣିନି, ହଁ ଆରେ ଆମେ ତ ଟ୍ରେନ ରେ ଆସିଥିଲୁ ପୁରୀ। ଷ୍ଟେସନ ରେ ଓଲ୍ହେଇବୁ, ମୁଁ ଆଉ ଏତେ ଦକ୍ଷିଣ କାଳୀ ମ ଅଲାରାନାଥଙ୍କ କଥା ଆମେ ଜାଣିଛୁ ଏଇ ସମୟରେ, କିନ୍ତୁ ଦକ୍ଷିଣ କଳୀ କ ଆମେ ଜମା ଶୁଣି ନଥିଲୁ। ଏଇ
କିନ୍ତୁ ସିଏ ପ୍ରାୟ ସମସ୍ତେ ଯାଇକି ଡେଲି ଡେଲି ଦେଖିବ ଅଧିକ ଭିଡ ବି ଏବେ ରହୁଛି।
ହଁ ସେଠି ତ ଅଧିକ ଭିଡ ପ୍ରବଳ।
ହଁ ଅଁ
ହୁଁ ଉଁ
ଯେମିତି ବାଟ ମଙ୍ଗଳା ଦର୍ଶନ କର ପୁରୀ ଯାଆନ୍ତି ସେଇଭଳିଆ ଆଉ
ତାହେଲେ ତମେ ଦେଖିଛ ନା ହଁ ସେଇଟା ତ ସେଠା ସେଇଠୁ ପାଖରେ ସେ କଥା ଜାଣିଛୁ କିନ୍ତୁ ଇଆଡେ କଥା ଆମେ ଆଉ ଜାଣିନଥିଲୁ। ଏତେ ତମେ ତାହଲେ ଯାଇଛ ନା?
ହଁ ହଁ
ଓ ହୋ ହୋ ଭଲ ଆ ନାଇଁ ଆମର ଖିଆପିଆ ହେଇନି
ଆରମ୍ଭ ହେଇନି ହବ, ବର୍ଷା ତ ପ୍ରବଳ ଜୋରରେ ହଉଛି ସକାଳୁ ପୁରା ଲାଗିଛି ତମର କେମିତି ବର୍ଷା ହଉଛି ନା କଣ?
ହଁ ସକାଳେ ପୁରା ଲାଗିଛି ଯେ ଏପର୍ଯ୍ୟନ୍ତ ତ ଏବେ ଟିକେ ନାଗୁ ଛାଡିଛି କହିବାକୁ ଗଲେ
ଏବେ।
ହଁ।
ହଁ ନାଇଁ ଆମର ବି ପୁରା ସକାଳୁ ଭୋରୁ ଜୋର୍ ସେ ବର୍ଷା। ଆଉ ସେ ହେଇକିରି ଛାଡି ଯାଏ ଇଏ କିନ୍ତୁ ପୁରା ଟୁପୁରୁ ଟୁପୁରୁ ଟୁପୁରୁ ପୁରା ଲଗେଇଛି ଜୋରସେ।
ବର୍ଷା ସିଜିନ୍ ଆଉ ହଁ ଏଇନା ତ ଖରା ସଇଲା ବର୍ଷା ସିଜିନ୍ ଆସିବ ଆଉ।
ତାପରେ କାଲି ସ୍ନାନ ପୂର୍ଣ୍ଣିମା ଯାଇଥିଲା ଯେମିତି ହେବା କଥା ବି।
ହଁ କାଲି ବି ଅଳ୍ପ ଟିକେ ହେଇନଥିଲା କି? ନା ଜାଣିନ ବର୍ଷା ହେଇଥିଲା କାଲି? ଓହୋ ନାଇଁ ଆମର ଜଷ୍ଟ୍ ଅଳ୍ପ ବେଶୀ ନୁହଁ। ଜଷ୍ଟ୍ ଖରା ଉଠେଇ ଆସିଥିଲା ସାଙ୍ଗେ ସାଙ୍ଗେ ବର୍ଷା ଉଠେଇ ଆସି ଏବେବି ସବୁ ଚାଲିଛି ଆଉ ହଁ ହଁ ଆ ପାଣିପାଗ ପୁରା ପ୍ରବଳ ବର୍ଷା ଲାଗିକି ଅଛି ଆଉ। ଆଉ କଣ କୁହନ୍ତୁ? ଆପଣଙ୍କର ଖିଆ ପିଆ ସଇଲାଣି ନା ନାଇଁ? ହଁ ଏମିତି ବର୍ଷାରେ କୁଆଡ଼େ ଯିବାର ନାହିଁ ଆଉ ସରିଲାଣି ଖିଆ ପିଆ? ଓହୋ ଆଉ ବର୍ଷ ବର୍ଷା ଯେହେତୁ ପ୍ରବଳ ନ ହେଇକିରି ବି ଯୋଉ ଝୁପୁରୁ ଝୁପୁୁର ଲଗେଇଛି ସେଥିପାଇଁ ଆମର ସମସ୍ତେ ଘରେ। ଆଉ ଏଇ ବର୍ଷା ସିଜନ୍ ରେ କିଏ କୁଆଡ଼େ ଆଉ ଯିବ। ଦେଖିବା ଠାକୁରଙ୍କ ଯଦି ଡୋରି ଲାଗେ ଏ ବର୍ଷ ଅଲାରନାଥ ଯଦି ଯିବୁ ଯିବୁ ଆଉ ହୁଁ। କାହିଁନା ଅଲାରନାଥ ଦର୍ଶନ କାଲିଠୁ ହେଇଯିବ ନା।
ହଁ ହଁ।
ସେଥିପାଇଁ ଆଉ ହଁ ହଉ ତାହେଲେ ମୋର ଗୋଟେ କଲ୍ ଆସିଛି ମୁଁ ଟିକେ ପରେ କଲ୍ କରିବି ଆଁ।